ଝିଅ ଦେଖୁଛି ହଁ କ୍ୟାଲସିୟମ ଲେଖା ହେଇଛି।
ଆଜ୍ଞା। ହଁ ଲେଖା ହେଇଥିବ, ଗୋଟେ ଦେଖନ୍ତୁ କ୍ୟାଲସିୟମ ଡି ଥ୍ରୀ ଲେଖା ହେଇଥିବ
କ୍ୟାଲସିୟମ ଡି ଥ୍ରୀ?
ଡି ଥ୍ରୀ ଲେଖା ହେଇଥିବ କ୍ୟାଲସିୟମଟା, ଡି ଥ୍ରୀ ଫାଇବ କୋଉଥିରେ କୋଉଥିରେ ନଥାଏ, ଗମେଣ୍ଟରେ ପ୍ରାୟ ଠିଆଏ ଥାଏ ସେଟା।
ହଁ।
କ୍ୟାଲସିୟମ ଡି ଥ୍ରି ଲେ ଖା ହେଇଥିବ, ଆଉ ଆଇରନ୍ ଟାବଲେଟ୍ ଯଦି ଲେଖା ହେଇଥିବ, ସେଥିରେ ଲେଖା ହେଇଥିବ ଆଇରନ୍ ଫଲିକ ଏସିଡ ଏମିତି ଲେଖା ହେଇଥିବ।
ହଁ କ୍ୟାଲସିୟମ ଡି ଥ୍ରି ଲେଖା ହେଇଛି।
ହଁ ସେଟା କ୍ୟାଲସିୟମ ଟାବଲେଟଟା ଆଉ। ସେଟା ରାତିରେ ସେଇଟା ରାତିରେ ଗୋଟେ, ଶୋଇଲା ବେଳକୁ ଖାଇଦେବେ ଖାଇସାରିଲା ପରେ ଆଉ। ତିନି ମାସ କି ଅ ଦି ମାସ କି ତିନି ମାସ ଖାଇବେ, ଫୁଣି ଛାଡିଦେବେ ଛଅ ସାତ ମାସ ପାଇଁ, ଫୁଣି ଖାଇବେ।
ଗୋଡ ବିନ୍ଧିବା ପାଇଁ ଦେଇଥିଲା।
ହଁ ସେଟା ହେଲା କାଲସିୟମଟା ଖାଇଲେ, କଣ ହାଡ ଗୁଡା ଷ୍ଟ୍ରଙ୍ଗ କରିଦିଏ ସେଟା ଆଉ। ସେଟା ଦି ମାସ ହଁ ଦି ମାସ ନହେଲେ ତିନି ମାସ ଖାଇବେ।
ହୁଁ
ଦି ତିନି ମାସ ଖାଇଲା ପରେ ଛାଡିଦେବେ ପୁଣି ହେଲା ଆ ତିନି ଚାରି ମାସ ପାଇଁ ଛାଡିଦେବେ। ଛାଡିଦେଲା ପରେ ପୁଣି ହେଲା ଷ୍ଟାର୍ଟ କରିବେ ପୁଣି ହେଲା ମାସେ ଦି ମାସ ଖାଇବେ ପୁଣି ଛାଡିଦିବେ।
ହଁ ହ
କ୍ୟାଲସିୟମ ଟା ବେଶୀ ହିଁ ଖାଇବା କଥା ନୁହଁ
ହଁ ମାସେ କତିରୁ ଖାଇକି ଛାଡିଦେମି?
ଆଜ୍ଞା ରାତିରେ ଖାଇସାରିଲା ପରେ ଖାଇଦେବେ ଗୋଟେ ଆଉ।
ହଁ ହଁ
ବେଶୀ ଦିନ ଖାଇବେନି ମାସେ କି ଦି ମାସ ଖାଇବେ ଛଅ ମାସ ଛାଡିଦେବେ ପୁଣି ଯଦି ଖାଇବେ ଖାଇବେ ଆଉ।
ହୁଁ
କ୍ୟାଲସିୟମ ବେଶୀ ଖାଇଲେ ପୁଣି ସେଟା ଷ୍ଟୋନ କରିଦିଆଯଏ ଯଦି ଲାଗାତାର ବର୍ଷେ ଖଣ୍ଡେ ଖାଇବେ ସେ
ନା ମୁଁ ବର୍ଷେ ନାଇ ଅଛି ଗୋଟାକରେର କେତେଟା ଅଛି ଦଶ ଟା ନା କଣ ଦଶଟା ଅଛି ଚାରିଟା ଚାରିଟା ଚାରି ଚାରିଟା ନେଖା ଅଛି ଗୋଟେ ପାରାସିଟମ ଅଛି ଆଉ ସବୁ ସିଏ ଅଛି ଝିଅ ବାଛିଦବା ଆଉ ଡେଟ ଦେକିଦବା ଆଉ।
ଆଜ୍ଞା ଆଜ୍ଞା ସେଇଟା ବି ତମ ଆପଣଙ୍କର ତ ସେଠି ମେଡିକାଲ ଅଛି ପାଖରେ ମେଡିକାଲରୁ ନେଇ ଆସିବେ ଆଉ।
ମେଡିକାଲରେ ପ୍ରେସକ୍ରିପସନ ଆପଣ ଦେବେ କଣ?
ହଁ ଆମେ ହେଲା ଏବେ ଯୋଉ ଯାଇଥିଲୁ ଟାଉନ ମୋର ପରୀକ୍ଷା ଦେବା ପାଇଁ ଯାଇଥିଲୁ ଗୋଟେ।
ହୁଁ
ଏଣ୍ଟ୍ରାନ୍ସ ଗୋଟେ ଦବା ପାଇଁ ଯାଇଥିଲୁ ସେ ମେଡିକାଲ ସାମ୍ନାରେ ଯୋଉ ଅଛି ଆମର କଲେଜ ଟା ୱମେନ୍ସ କଲେଜ ଯୋଉଟା।
ହୁଁ
ବିରଜା ୱେମେସ
ହଁ ହଁ ସେଇଠି
ସେଇଠି ମୋର ପଡିଥିଲା ସେଣ୍ଟର ତା ସାମ୍ନାରେ ନୁହେକି ମେଡିକାଲ ଟା
ହଁ ହଁ
ସେଠି ଯାଇଥିଲୁ ସାଙ୍ଗ ହେଲା ତାର ଦାନ୍ତ ଦେଖିବା ପାଇଁ ଯାଇଥିଲା ସେଠି ବ୍ଲଡ ଟେଷ୍ଟ କଲା।
ହଁ
ମେଡିସିନ ଦେଲେ ତାପରେ ଆମେ ବି ମାଗିକି ଆଣିଲୁ ବିନା ପ୍ରେସକ୍ରିସନ ରେ ବି ସେ ବି ଦେଲେ। ସେଠି ଗୋଟେ ହେଲା ନର୍ସଟେ ହେଲା ଯେ ର କ୍ତ ନିଏ
ହଁ
ତାଙ୍କ ସହିତ ଚିହ୍ନା ହେଇଗଲା ହେଲା ତାକୁ ଆମେ କହିଲୁ ଯେ ମୁଁ ମେଡିକାଲ ଲାଇନ ପିଲା ଏମିତି କ କଥା ହଉ କଥା ହେଲା ସେ ଗୋଟେ ଥିଲା ଝିଅ ଟେ ହେବ ସିଏ ଆମଠୁ ବଡ ହେବେ କି ସାନ ହେବେ ଜାଣିନି।
ହୁଁ
କଥା ହେଇଥିଲୁ ତାଙ୍କ ସିଏ ଆମକୁ ହେଲା କରେଇ ଦେଇଥିଲେ ସବୁ ଟେଷ୍ଟ ଫେଷ୍ଟ କରେଇଦେଲେ ମେଡିସିନ ଫେଡିସିନ ସବୁ ଦେଇଦଲେ।
ଓ ହ ନା ମୋର ଝିଅ ଯାଇଥିଲା ସିଏ ଖାଉନି ତାର ଖାଉନି ମୋର ଗୋଡ ଗଣ୍ଠି ଗୁଡାକ
ହଁ ଏ ଗୁଡ଼ାକ ମେଡିକାଲ ରେ ଆଣିକି ଆଣ୍ଟି କେଇ ଖାଆନ୍ତିନି ଖାଲି
ସିଏ ସେ ଖାଉନାହାନ୍ତି ଆଉଁ ଖାଇଦେବି ଆଉ କଣ କରିବି।
ଆଜ୍ଞା
ଏ ମେଡିକା
ହଁ ସେ ଦି ମାସେ ଖଣ୍ଡେ ଖାଇଦେବେ ଠିକ ହେଇଯିବ ଆଣ୍ଠୁ ଟା ଆଉ।
ହଁ ଯା ହଉ ନମ୍ବର ବି ପଛରେ ରଖିଦେମି ଯେତେବେଳେ ଯାହା ହବ ତମକୁ ପଚାରି ମେଡିସିନ ଆଣିକି ଖାଇପି ପଛେ ଆଉ ସେଇଟା ଡା ଖାନ ଯିବିନି ନା
ହଁ ଛୋଟ ମୋଟ ଜିନିଷ ହେଲେ ମତେ ପଚାରିଦେବେ ମୁଁ କହିଦେବି ସେଠୁ ମେଡିସିନ ଷ୍ଟୋରରୁ ନେଇ ଆସିବେ ଆଉ ଆଛା
ଆଇଲୋ ଗାଧୁଆଳକୁ ହାଲୋ ହଁ ମୁଁ କଇନି ଗାଧୁଆଳକୁ ମାଛ ଫେରେ ଘରେ ହେଇଥିବ ଯାଇ ଖାଇବ।
ନା ଆଜି ହେଲା ଆମର କାଲି ଘର ପ୍ରଚିଷ୍ଠା ଅଛିତ ଗୋଟେ।
ହଁ
ହଁ ସେଇ ଆସୁଛନ୍ତି ସବୁ ଦାଦା ଖୁୁଡି ମାନେ ଆସୁଛନ୍ତି ଆଜି।
ହଁ ହୋ
ସେଇ କଣ ଆଣିଥିବେ ଚିକେନ ଫିକେନ ଆଣିଥିବେ ସେମାନଙ୍କ ପାଇଁ ରୋଷେଇ କରିଥିବେ। ମୁଁ ଏବେ ଯିବି ଆଉ ଯାଇକି ଦି ଦିନ ପୁରା ଆମର ବ୍ୟସ୍ତ ଆଉ ଫ୍ରି ହେଇପାରିବିନି।
ହୁଁ
ଏବେ ଆଜି ଆଉ କାଲି ଆଉ ଫ୍ରି ହେଇପାରିବେନି କାରଣ ଚତୁର୍ଥୀ ଆଉ ସେ ଦାଦା ମାନେ ସବ ଆଜ୍ଞା ଆଜ୍ଞା ଏବେ ହଁ ଏବେ ଦିଟା ଆପଣ ଏଇଟା ସରୁ ତାପରେ ମୋର ହେଇଗଲେ ଦିଟା ହେଇଯିବ।
ଦିଟା ହେଇଯିବ ମୁଁ ବି କାଲି ତ ଆଉ ତମେ ହବନି। ପହରଦିନ ମୁଁ ବି ନଥିଲି ପୁରୀ ଯିବି।
ଆଜ୍ଞା ଆଜ୍ଞା ହଁ ପହର ଦିନ ବି ମୁଁ ବି ନଥିବି।
ହୁଁ ତାପରେ ଶନିବାର ଆସିଲି କରିବି। ଆଉ
ଆଜ୍ଞା ସେଟା କରିଦବା କମ୍ପ୍ଲିଟ କରିଦବା ହେଇଯିବ। ଆଉ
ହଁ
ଆପଣଙ୍କର କେତେଟା ହେଇଛି?
ମୋର ଏଇଟା ପନ୍ଦର ହବ।
ପନ୍ଦରଟା ହବ ତ। ହୁଁ ମୁଁ ବି ଆପଣଙ୍କ ସହିତ ଥରେ କଥା ହେଇଗଲେ ମୋର ବି ପନ୍ଦରଟା ହେଇଯିବ।
ହଁ ଏ ଏବେ ଥରେ ପନ୍ଦଟ ପନ୍ଦରଟା ହବ ତ?
ହଁ
ମୋର ପନ୍ଦରଟା ହେଇଯିବ। ଆଉ ରହୁଛି ତ ଆଉ ପାଞ୍ଚଟା ଇଆଡେ ଦେଖ ଗୋଟେ ଅଧେ କରିଦେଇଥିବ ତମେ କେତେବେଳେ ଯଦି ଫାଙ୍କା ପାଉ ମୁଁ ବି ଆଜି ଯଦି ଫାଙ୍କା ପାଏ ଅଲଗା
ଟିକେ ଖାଲି ଗୋଟେ ଗୋଟେ ସେକେଣ୍ଡ ପାଇଁ ମୁଁ ଟିକେ ମେଡିସିନ୍ ଟା ଦେଇ କି, କୁହନ୍ତୁ ଭାଇ। ପେଟ ଟା ପୁରା ଦରଜ ହେଇଛି ପୁରା ଫୁଲିକି ରଖିଛି ନାନୀ, କାହାର? ପେଟ ଫୁଲିଛି ଆଉ ଦରଜ ହେଇଛି? ଦରଜ ହେଇଛି ଏଇ ଯୋଉ ଝାଡ଼ା ସଫା ହଉନି। କ୍ୟାଲସିୟମ ଟା ଗୋଡ଼ ଭାଙ୍ଗି ଯାଇଛିତ ଓଃ ଆଜ୍ଞା ଝାଡ଼ା କ୍ଲିୟର ହଉନି? ଏ ପେଟ କାଟୁଚି ଦରଜ ହେଇଚି। କାଲି ସବୁ ହେଇଚି, କଣ କହିଲେ ଆ କିଲର କିଛି ଖାଉଛନ୍ତି? ପେନକିଲର ଖାଉନି ବନ୍ଦ କରିଦେଇଛି। ଖାଲି କ୍ୟାଲସିଅମ ଖାଉଛନ୍ତି। ତ ଆଃ ଗ୍ୟାସ ଟାବଲେଟ ଗ୍ୟାସ ଟାବଲେଟ ସବୁଦିନ ଗୋଟେ ଗୋଟେ ଖାଉଛି। ଖାଉଛନ୍ତି ତ ଠିକ ଅଛି। ଆଃ ଗ୍ୟାସ ଟାବଲେଟ ଆଜି ଖାଇଥିବେ? ହଁ ଖାଇଚି ସକାଳୁ। ଖାଇଛନ୍ତି ତ ତାହଲେ ଏଟା ଖାଲି ଦେଇଦେବେ ଖାଇସାରିଲା ପରେ ଆଉ ଏବେ ଗୋଟେ। ଯଦି କମିଗଲା ଆଉ ଦେବେନି। ଆଉ ଜ ନ କମିଲା ରା ତି ରେ ଗୋଟେ ଦେଇଦେବେ। ଠିକ୍ ଅଛି। ଇନୋ ଫିନ ସେ କିଛି ଖାଇବେନି? ନାଁ ନାଁ ଇନୋ ଦିଅନ୍ତୁନି। ଆଉ ତାଠୁ ଭଲ ଯଦି ଦେବେ ଗ୍ୟାସ ଫାଷ୍ଟ ନେଇ ଯାଆନ୍ତୁ। ବାକି ସେଇ ପେନ କିଲର ବି ଦେବେନି ଆଉ। ପେନକିଲରଟା ଦେବେନି ଏଇଟା ଦେବେ। ହୁଁ ଆଛ କୋଉଠି? ଯଦି ଏଇଟା କେତେବେଳେ ଦିନରେ ଖାଇବି? ଏଟା ଏବେ ଦେଇ ଦିଅନ୍ତୁ ଇନ ଯୋଉ ଭଳିଆ ଦିଅନ୍ତୁ ସେଇଭଳିଆ ଦେଇ ଦେବେ। ଏଟେ ଏବେ ଦେଇ ଦିଅନ୍ତୁ ତାପରେ ଏତେ ଖାଇ ସାରିଲା ପରେ ଖାଇ ଦେବେ ଆଉ। ହ୍ୟାଲୋ।
ହଁ।
ହଁ କୁହନ୍ତୁ।
ହଁ ହଁ ନାଇ ସେଇଆ କହୁଥିଲି। ଆମର ଏଇ ଆକି ଏବେ ପୁରୀ ଡାଲମା ଦେଇଗଲେ ଖାଇଲୁ ଝିଅର ମୋର।
ଆଜ୍ଞା।
ତାପରେ ଗାଧୁଆ ବେଳକୁ ଦେବେ ଭାତ ଖାଇବୁ ଆଉ।
ଆଉ ଗାଧୁଆଳ କଣ ରୋଷେଇ କରିବେ କଣଣି?
ରୋଷଇ ମାଛ। ମାନେ ଆମର ସେତି ହଉଛି ନା ଖାଇବା ପାଇଁ ମା ମାଛ ହଉଛି ପୋଟଳ ଆଉ ରସା ଡାଲି ମିକ୍ସଚର ତରକାରୀ। ମାଛ ତ ଖଟା।
ଆଜ୍ଞା
ହୁଁ ଏଇଆ ହେଉଛି ଆଉ।
ଓହୋ।
ହୁଁ। ଯା ହଉ ଆଜି ପାଗଟା ଏଇଠିକେ ଆମର ଖରା କଲା।
ହଁ ଏବେ ବି ଆମର ବି ଏଠି ଖରାପ ପଡିଲା।
ହଁ ଏଇ ସାଙ୍ଗେ ସାଙ୍ଗ କରା ପଡିଲା।
ହଁ ଏଠିକି ଖରାପ ପିଲାଣି ବା ଏବେ ଦେଖୁଛୁ। ଏଟା ଭିତରେ ରହୁଛି ନା ଦୋକାନ ଭିତରେ ସେ ଜଣା ପଡୁନି କିଛି ଏ ସି ଲାଗିଛି।
ହୁଁ।
ଜଣା ପଡୁନି ବାହାରେ ଖରା ହଉଛି କଣ ହଉଛି।
ହଁ ମୁଁ ଇଆଡେ ଆସିଲେ ମୋ କତିକି ଫୋନ କରିବ ମୁଁ କହିଦମି ରାସ୍ତା ଆସିବ।
ଆଜ୍ଞା।
ହଁ।
ସେଟା ଯାଇଥିଲେ ଏଜଣ ପାଇଁ ସାଙ୍ଗ ଡାକ୍ତର ଦେଖିବା ପାଇଁ ଯାଉ। ତାର ସରଲାଣି କାମ ପୁଣି ଦେଖିବା କାମ ଅଛି ଟାଉନ ପୁଣି ଯିବା ଆଉ।
ହଁ ହଁ।
ଆଜ୍ଞା ଆଜି ଆସିଲେ କହିବୁ ଆଉ।
ହୁଁ ଆଉ
ମୁଁ ଦେଇଦେବି ଦେହ ହାତ ପୁରା ପରାସ ଆ ଗ୍ୟାସ ଟାବଲେଟ କିଛି ଅଛି? ସେଡି ଅଛି ତ? ଆ କାହାର ବୟସ ଆ ଖାଲି ବରସ ଜର ଏଇଟା ଖାଇସାରିଲା ପରେ ଖାଇବେ ଦିନକୁ ଦିଥର। ଗ୍ୟାସ ଟ୍ୟାଵଲେଟ ଟା ଖାଇବେ ଆଜ୍ଞା। ଆଚ୍ଛା। ଦଶ ଟଙ୍କା।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ ଏମିତି। ମେଡ଼ିସିନ୍ ଗୁଡ଼ାକ ଖାଉ କିବେଶୀ ଖାଇଲେ ଖରାପ ହେବନି।
କ୍ୟାଲସିୟମ ତ ବେଶୀ ଖାଇବେନି ଖାଇବେ ଆପଣ ଖାଇବେ। ମାସେ ଖାଆନ୍ତୁ ଫାଷ୍ଟ।
ହଁ।
ଆଷ୍ଟ ମାସେ ମାସେ ଭିତରେ ପ ଜାଣିଯିବେ ଯେ କେମିତି ଲାଗୁଛି। ଅ ଯଦି ଦେଖିବା ଭଲ ଲାଗିଲା ତାହେଲେ ଆମ ମାସରେ ଖାଇଦେବେ ଖାଇକି ଛାଡିଦେବେ ପୁରା ଛଅ ସାତ ତ ଛାଡି ଦେବେ।
ହଁ।
ଛଅ ସାତ ଛାଡ଼ିକି ତାପରେ ପୁଣି ଯଦି ହେଲା ସେଇଭଳିଆ ପୁଣି ଖାଇଦେବେ ଆଉ।
ଆଚ୍ଛା।
କାଲସିୟମ ଟା ପୁରା ବେଶୀ ଖାଇବା କଥା ନୁ ଅଳ୍ପ ଖାଆନ୍ତି ଆଉ। ମାନେ ମାସେ ଦି ମାସେ ଖାଆନ୍ତି। ଆଉ ଯାହାର ହାଡ ଭାଙ୍ଗି ଥାଏ ସେମାନେ ଖାଆନ୍ତି ଛଅ ମାସ।
ନା ମୋର ହାଡ ଭାଙ୍ଗିନୀ ମୋର।
ହଁ ହଁ ସେ ଆଣ୍ଠୁ ଗଣ୍ଠି ହଁ ସେଗୁରା ପାଇଁ ଦି ମାସ କି ମାସେ ଖାଆନ୍ତି। କିନ୍ତୁ ହେଲା ଭଲ କ୍ୟାଲସିୟମ ଖାଇଲେ ଦିଇ ତିନି ମାସ ଖାଇ ଟେମ୍ ଖାଇବେ ମାସେ କି ମାସେ ଖାଇବେ ଆଉ।
ଓହୋ ଏ କ୍ଷୀର ଫିର ଖାଇଲେ ହବ ନା ଭଲ।
ହଁ କ୍ଷୀର ଖାଇଲେ ତ ଭଲ କ୍ଷୀରରେ ତ ବେଶୀ କ୍ୟାଲସିୟମ ଥାଏ। ଦିଟା ଦି ପ୍ରକାର ଏ କ୍ୟାଲସିୟମ ଅଛି।
ହଁ।
ଗୋଟେ ହେଲା ଆମର ତିଆରି ହୁଏ ହେଲା ଶାମୁ କାରୁ। ଆଉ ଗୋଟେ କ୍ଷୀର କ୍ଷୀର ରୁ ତିଆରି ହୁଏ।
ଓହୋ।
ଯେଉଁଟା କ୍ଷୀର କ୍ଷୀରରେ ତିଆରି ହୁଏ ସେଇଟା ବେଶୀ
କେତେ?
ପାଖାପାଖି ଯୋଉଟା କ୍ଷୀରରେ ତିଆରି ହୁଏ।
ଆଜ୍ଞା।
କ୍ଷୀର ହେଲା ମୋତି ପତି ରୁ ତିଆରି ହୁଏ ସେଗୁଡା ବେଶୀ ଖାଇଲେ ମାନେ ଛଅ ମାସ ଖଣ୍ଡେ ଖାଇଲେ ବି ତାର ଅସୁବିଧା କିଛି ନାହିଁ।
ହଁ।
ଆଣ୍ଟି ଦଶ ମିନିଟ୍ ହେଇଗଲା ଆପଣ ରଖନ୍ତୁ ମୁଁ ଇଆଡେ କରିକି କହୁଛି ଆଉ।
ହଁ ହଁ ହଉ। ହୁଁ।